ହ୍ୟାଲୋ।
ହ୍ୟାଲୋ।
ହୁଁ
ହ୍ୟାଲୋ
ହ୍ୟାଲୋ।
ଘରେ ଘରେ।
ତୋର ଟିକିଏ ଭଏସ ଟିକିଏ ଜୋରେ ସୋର ରେ କହ ଟିକେ ଶୁଭିବ ତୋ ଭଏସଟି ଆସୁନି ସ୍ପିଡି ଯଦି ଜୋ ଧୀରେ କ ଜୋର ଟିକେ କହ ଶୁଭୁନି ଆଉ ଖାଇସାଇଲୁଣୁ?
ହଁ ହଁ କମ୍ ମଟନ।
ଓହୋ ଆଉ, ଓହୋ ଶୁଭିଲା ହଁ ଆଉ କଣ କହୁଥିଲି ଗୋଟେ କୁଆଡେ ବୁଲାବୁଲି କରିବା ଗୋଟେ
ହ୍ୟାଲୋ, କୁଆଡେ ଚାଲନା ମିନି କେଦାର ନାଥ ଫିନି କେଦାର ନାଥ ବିକାଶ କହୁଥିଲା ଆଜି। କହିଲେ ଚାଲନା ଯିବା ଆଜି କହୁଥିଲେ ମିନି କେଦାରନାଥ ଯିବା ମୁଁ କହିଲି ହଁ ଚାଲୁନ ମୋର କଣ ଅଛି।
ଆଉ
ଛନ୍ତି ସେଠିକ ଯାଇ ଆସି
ମିନିି କେଦାରନାଥ ଯାଇଥିଲ ବା, ଆଉ କଣ ଦଶ ଥର ଯିବ? ଅଶୋକଝର
ଏଥରକ ଶ୍ୟାମେ ଯେତେବେଳେ ଯାଇଥିଲେ ନୂଆ ହେଇଥିଲା। ଏବେ ସିନା କୋଉଭଳିଆ କଣ ଗୋଲା କଲା ଚା ନା
ହେଲେ ତ।
ଅଶୋକଝର କୋଉଠି କହିଲୁ, ସେ ଯାଇ କେନ୍ଦୁଝର ଆଡେ କେଉଁଝର ଆଡେ ନା?
ସିଏ ଏବେ ଏବେ ଯୋଉ ଯାଜପୁରରେ ଯାଜପୁରରେ ଗୋଟେ ଇଏ ଅଛି।
ଭଲ ମନ୍ଦ
ସେଠି କଣ ଫିଷ୍ଟ କରିହବ? ସେଠି କଣ ଫିଷ୍ଟ କରି ହବ?
ଆଉ ସେ ନା ସେ କରୁଛନ୍ତି ଯାଇଥିଲେ କୋଉଠି କଲିଆ କରିଥିଲେ ଦେଖିନୁ କି? ଫିଷ୍ଟ କରି ଖାଇ ପିଇକି ଗଲି।
ଆବେ ଏଇଟା ହେଇଟା ହୋଉଛି ଯୋଉ ଝରଣା ବାଗିଆ ପାଣି ବହୁଥିବ, ଗାଧେଇ ପୁଧେଇବ ଆସିବ ଭଲ ଲାଗିବ।
ଓହୋ। ହୋଉ ଦେଖିଆ ନହେଲେ ଗୋଟେ ବସ ଯିବା ଆଉ ଆଉ କଣ କହୁଥିଲି କହିଲ ଏ ପୂଜା ପର୍ବ ତ ଆମ ଗାଁରେ ବାର ମାସରେ ଚଉଦ ପର୍ବ। ପୂଜା ତା ପୂର୍ବ ରୁ ଖାଲି ଲାଗି ହେଲା ଆଜି ରଥ ଟଣା, ରଥ ଟଣା ପରେ ଆମ ବାମ ଇ
ପଚାରୁନ ଯିବା ଅଶୋକଝର। ଆଁ। ହାଲୋ।
କହୁଡା ଟାଣିିବ ତାକୁ
ତସ ରେ ଚାଲ। ହଁ।
ହଁ ଚାଲୁ ନା ମୋର କଣ ଅଛି, ମୁଁ ତ ରାଜି। ଯୁଆଡେ ଯିବ ଚାଲ। ଆଉ ଆମ ଗାଁରେ ଆଉ କ୍ରିକେଟ ଖେଳ ହେଉଛି ନା?
ଚାଲୁନା। ନହେଲେ ଏଠିକି ଚାଲ।
ହାଲୋ।
ହଁ।
ଆରେ ମୁଁ କହିଲି ଖେଳୁ ଥିବ
କଣ?
କଣ କହୁଛୁ?
ଆ ପ ମୁଁ କହିଲି ପ-ପଡିଆରେ କ୍ରିକେଟ୍ ଖେଳ ହୋଉଛି ନା?
ହଁ।
ମୁଁ କହିଲି ପଡ଼ିଆ ଖେଳ ପଡ଼ିଆରେ ଖେ
ହଁ।
ହାଲୋ ଲି ପଡ଼ିଆରେ ଖେଳ ହୋଉଛି ନା? ମୁଁ କହିଲି ପଡ଼ିଆରେ ଖେଳ ହୋଉଚି ନା ପଡ଼ିଆରେ? ହାଲୋ। ଆରେ ମୁଁ କହିଲି ପଡ଼ିଆରେ ଖେଳ ହୋଉଚୀ ନା? ତୁ କ ହାଲୋ ମୁଁ କହିଲି ପଡ଼ିଆରେ କ୍ରିକେଟ୍ ଖେଳ ହୋଉଛି ନା? ଆଉ ଗୁଡ଼ା ଦେ ଆଉ ଯୋଉ କଣ କହୁଥୁଲି ଆଉ ତ ଆମର ଏଠି ଖେଳିବାକୁ ଆଉ ଜାଗା ନାଇଁ କ୍ରିକେଟ୍ ଏନା ବଡ଼ ପଡ଼ିଆ ଯାତ୍ରା ହୋଉଥୁଲା ଆ ସେ ପଡ଼ିଆ ପୁରା ଯାତ୍ରା ହେଇଯାଇଚି ଆଉ। ଆଉ ତ କୋଉଠି ଆଉ କଁ ଖେଳିଉ ସେ ପୁରା ପଡ଼ିଆ ଖାଲ ଫାଲ ହେଇଯାଇଛି ଭଲମନ୍ଦ ହେଇଚି ଖେଳି ହୋଉନି ଆଉ ଭଲି ତ ଖେଳ ହୋଉଥୁଲା ଭଲି ତାରିଣୀ କତିରେ ହେ ତାରିଣୀ କତିରେ କଁ କରିଚନ୍ ଅନେ ମାଟି ପକେଇ ଦେଇଚନ୍ତି ହେଲା।
ହଁ ହଁ କହୁନୁ।
ହେଲୋ ସେପଟେ ଯା ସ ମାନେ ରା ପୂଜା ପଡ଼ିଆରେ ବି ଖେଳି ହବନି। ପୂଜା ପଡ଼ିଆରେ ବି ମାଟି ପଡିଯାଇଛି।
ହଁ।
ସବୁଠି ତ ମାଟି ଫାଟି ପକେଇ ଦେଇଚନ୍ତି ଇଏ ସିଏ ଆଉ ଖେଳିବାକୁ ଜାଗା ନାହିଁ।
ହଁ।
ଉଁ?
ହଁ।
ସେଇଆ ମୁଁ କହିଲି କଁ ଆଉ ଆ
ବଇଛି।
ଆଉ ଆ ବାଇ ଟିଏ ସ୍ପିଡ୍
କହୁନୁ।
ଆଉ କଁ ହୁଁ ମୁଁ କହିଲୁ କଁ ପାଣି ଭାର ଏଥର ବୋଧେ ଆମ ଗାଁରେ ସତୁୁରୀ ପ୍ଲସ୍ ହେଇଯିଏ। ନାଁ?
ହଁ।
ଏଁ ବି ସେକରେ ବିନ ଫିନ ଖିଅ ସିଙ୍ଗହର ଦୁନିଆ ତ ଆଉ ସରି
ଦୁନିଆ ତ ଆଉ ସରିବେ କୁଆଡ଼କୁ?
ଜଇଦିନ୍ ହାରି ତ ତାଙ୍କର ସେଠି ରଇଯାଉଚନ୍ତି ଗ୍ରାମ୍ ଆ ଯୋଉ ଜଇଦିନ୍ ହାରିଆ ତ ସେଠି ରଇଚନ୍ତି।
ହୁଁ।
ହାଲୋ।
ହଁ।
ମୁଁ ଅ ଜଇଦିନା ଆଉ ଆମର ଇଏ ଯୋଉ ଆଉ କିଏ କହିଲୁ?
ଜୟି ନନା ଶିଙ୍ଗ ପୁଅ ଦିଟା। ଶିଙ୍ଗ ପୁଅ ଦିଟା।
ସେଠି ରହିଯାଉଚ
ତୁ ତ ଏମତି ଆଉ।
କେତେ ଟଙ୍କା ହେଇଥିଲା?
ତିନିଶ ନେଖା।
ହଁ ଏଥର ସେଇ ସେଇ ତିନିଶ ଚାରିଶ ହବ ଆଉ ଆଉ କଣ
ହଁ ଅଛନ୍ତି ଆଉ।
ହ୍ୟାଲୋ?
ହଁ ଏ ଟିକେ ଲାଇନରେ ଥା ରଇଥା ମୁଁ ସୋ ହେ ଉଠୁବେ।
ଆଉ କଣ? ମୁଁ କହିଲି ଆଉ କଣ ଭଲ ନାସବୁ ଆକୁ ଫୋନ କରିବେ ଆଉ କଣ କିଛି ପଚାରେ ଆଉ।
ମୁଁ କହିଲି ସେ ଫୋନମୋନ୍ କରୁନି କଣ କରୁଛି ଭଲମନ୍ଦ ସେଇଆକୁ ପଚାରେ। ଚାଲ ମୁଁ କହିଲି ଫୋନ କରେ ହଁ।
ହ
ପୂଜା ପର୍ବ ପାଲା କତିରୁ ରଥ ପଥ ସବୁରେ ଆମର ମୁଣ୍ଡ ହେଇଯାଆନ୍ତା ଆମ ଗାଁରେ।
ହଁ।
ପଞ୍ଚସ୍ତରୀ ପଞ୍ଚାଅଶୀ ଡାଇରେକ୍ଟ ଶଏ।
ହଁ। କହୁନୁ।
ସେଇଆ ଆଉ କଣ ଆଉ କଣ କହୁଛୁ କହ? ହ୍ୟାଲୋ।
ହୁଁ କହୁନୁ।
ତୁ କଣ କହୁଛୁ କହୁନୁ ତୋ ଖବର କଣ ଭଲ ମନ୍ଦ?
ସଇତା ସାବବେଣେଶ ଶଣେ କିଏ ଯିବ କହିଲୁ ସିଙ୍ଗହ ଦିଟା କୁହ
ହଁ।
ଆଉ ଜୟଦୀବି ନା ଜୈ ଜୈନ ନା?
ଚାରି।
ଜୟଦୀବି ନା ଜୈନ ନା?
ହଁ ଅଦେଇ ପୁଅ ଅଦେଇ ପୁଅ ପପୁ।
ହଁ ଚା ପାଞ୍ଚେ।
ଏଇ ପାଞ୍ଚ ଛ ଜଣ ଆଉ କିଏ କି ଆଉ ତ ନିଲେଶ୍, ଫିଲେଶ୍
ହଁ ନିଲେଶ୍ ଯାଏପା ଯଉ ଇଏ ଯାଏ ସିପୁନି ଫିପୁନି ଯାଆନ୍ତି ହେଇଠିକି।
ସିପୁନି, ପାପୁନି କଣ ଯାଆନ୍ତି ସିଏପା ସେଇଠି ରୁହନ୍ତି।
ହଁ ସେଇଠିପା ରହନ୍ତି।
ହ ସେଇ ସାତ ଆଠ ଦଶ ଜଣ ରୁହନ୍ତି ଆଉ ସକାଳୁ ଢାଳନ୍ତି ନନା ଆସନ୍ତି ବ୍ରାହ୍ମଣ ନନା ଢାଳନ୍ତି ଆଉ।
ହୁଁ
ନା ଆଉ କ? ଆଉ
ହୁଁ।
ଆଉ କଣ କ ଆଉ କମ୍ପ୍ୟୁଟର ଯାଇଥିଲୁ। ହ୍ୟାଲୋ।
ହୁଁ।
ମୁଁ କହିଲି କମ୍ପୁଟରରେ ଯାଇଥିଲୁ?
ହଁ।
କିଏ କିଏ ଯାଇଥିଲ?
ଶିବୁନା ଭାଇର ମୋର ଧନ ଦିଟା ଆଉ।
ଓହୋ। ତମର ଏଇନା କଣ ପ ତମର ଏଇନା କଣ ପଢା ହଉଛି?
କଣ ପଢ଼ାହେଇଚି ମୁଁ ଜାଣିନି।
ତମର ଏଇନା କଣ ପଢା ହଉ ଟାଲି ନା ଏକ୍ସସେଲ ଫେକ୍ସସେଲ କଣ ପଢାହୋଉଚି?
ଏକ୍ସେଲ ପଢାହଉଚି ଟାଲି ପଢ଼ାହେଇନି।
ଓହୋ ଏକ୍ସଲେ ନା? ସେଇ ଆମର ସେ ଟାଲି ପଢା ହବ ଆମର ସେ ଏକ୍ସଏଲ ରେ ଆମର ସେଇ କରିନି ସରିଲେ ଟାଲି ଖାଲି ଗୋଟେ କମ୍ପୁଟର କରିବୁ ଥିଓରି କହିଲେ କହୁଚନ୍ତି ତମେ ପଳଉଚ, ଆରେ ପଳଉଚ ସିନା ତମ ପ୍ରାକଟିକାଲ ହେଲେ ହବ ଆମେ ଯିଏ ଆଉଛି ପ୍ରାକଟିକାଲ ସେଠି ବଉଚନ୍ତି ଯାର କାମ ଧାମ ନାହିଁ ସେଠି ବସି ଗପାଗପି କରୁଚନ୍ତି ତାର ପ୍ରାକଟିକାଲ ତମର ଦିଟା କମ୍ପ୍ୟୁଟର। ଆମେ କଣ କରିବୁ ତୁ କହୁନୁ?
ବାଙ୍କା କହୁଛି ଯିବ ସାବେଣେଶ୍ଵର।
ବାଙ୍କା?
ହଁ।
ଓହୋ ଆଉ ଆଉ କଣ କରିବ ଇଏ ତାଙ୍କର
ହଁ ତା ନାଁ ଟା ସାବେଣେଶ୍ୱର ରେ ପକେଇଦବ। ତା ନାଁଟା ସାବଣେସ୍ୱ ତା ନାଁ ଟା ସାବଣେଶ୍ୱରେ ପକେଇଦବ।
ହଁ ପକେଇଦବା ଆଉ। ଆଉ ମାହିଆ ମୁଁ କହିଲି କଣ କରୁଚୁ ଭଲ ମନ୍ଦ ପଚାରେ ଖାଇ ସାରିଲଣିନା
ତାର ଆଉ ପ୍ରଭାସ ତାଙ୍କର ସବୁ ଶାବଣୀ ମାନୁଆ ଫାନୁଆ ସବୁ ସାବଣେଶ୍ୱର ପକେଇଦବୁ।
ମାନୁଆ ସାବଣେଶ୍ଵର ଯିବ ପାଗଳା ହେଇଯାଇଚୁ।
ଆ ସେ ଆମ ଗାଁରେ ରୁହନ୍ତୁ ଦିନଟା ଆମ ଗାଁରେ ତୋର ହବ ନାଁ?
ଆଉ ସେଠିକି ଜିବେ କିଏ?
ଗାଁରେ ଆମର ଦି ତିନି ଦିନ ରଅନ୍ତୁ ଆମର ଫେରେ ହବ ନାଇଁ।
କଁ? ଆମ ଗାଁ ନିଧିଆ କୁ ଯଦି ଦେଖିଉନି ନିିର ମିଟିଙ୍ଗ ହଉଥିଲା ଛିଣ୍ଡିନି କଣ ଝଗଡା ଫଗଡା ହେଇଛି ଭଲ ମନ୍ଦ ହଁ ଏ ହାତ ବଢିଥିଲେ ସେ କଣ ପଚା କଣ କରୁଛି ଭଲ ମନ୍ଦ ଫୋନ କରିଥିଲି ମୁଁ କହିଲି କଣ କରୁଚି? ଆଉ କ ସାବେଣେଶ୍ଵର ଗଲେ ତାଙ୍କର ଚା ତାଙ୍କର ସେ ତାଙ୍କର ଏଠିି ଅଳ୍ପ ପଇସା ସାନ୍ତି ଜ
ଆବେ ମୁଁ ହାତ ହଲଉଚି ଅନା, ହଁ ମୁଁ ହାତ ହଲଉଚି ଅନା।
କୋଉଠି ହାତ ହଲଉଚୁ ତୁ କୋଉଠି? ତୁ ଛାତ ଉପରେ କି? ହଁ ଦେଖିଲି ଦେଖ ଚିଲି ମୁଁ ଆଉ ଥରେ କଲ୍ କରୁଚି ର।